ହ୍ୟାଲୋ, ହଁ ଆପଣ କୁଆଡେ ଯାଉଛନ୍ତି ନା କଣ?
ଆ ନାଇଁ ଏଇଠି ବର୍ଷା ପକଉଥିଲା ବସିଥିଲି ଛାତ ଉପରେ।
ଛାତ ଉପରେ ବସା ପକଉଛି ବଇସ ନା? ଓ ସେଇ ନାକି ଦୁମ ଦୁମ ଶୁଭିଲା ଚାଲିଲା ଭଳିଆ ତ ଆଉ କୁହ କଣ ଆଉ ସବୁ ଖବର।
ମୁଁ ପଚାରୁଥିଲି କି ଆପଣଙ୍କ ଆଡେ ଦୁର୍ଗା ପୂଜା କେମିତି ହୁଏ?
ଆମ ଗାଁ ରେ ତ ଦୁର୍ଗା ପୂଜା ମୁଁ ତ ଆଇନିନି କୋଡିଏ ପଚିଶ ବସିଲ ଆଉ ଦେଖି ଦେଖିନି ଏବେ ସବୁ ନୂଆ ଧରଣର ସବୁ ଉନ୍ନତି ହେଇଗଲାଣି। ଏଇ ଭୁବନେଶ୍ଵରରେ ବହୁତ ବଢିଆ ହୁଏ ମୁଁ ଦେଖିଛି। ଆଉ ଏଇଥର ଭାବୁଛି ଆମ ଗାଁକୁ ଯିବି ବୋଲି। ବହୁତ ଦିନ ହେଲା ଦେଖିନି ବହୁତ ନୂଆ ପ୍ରକାର ସବୁ ହେଇଗଲାଣି ସେ ଯୋଉଠି ଦୁର୍ଗା ମେଢ ହୁଏ ସେଠି ସବୁ ଜାଗା ଟିକେ ଛୋଟ ଥିଲା ସବୁ କୋଠା ଘର ଚାଳ ଘର ଯୋଉ ମାନଙ୍କର ଥିଲା ସେ ସବୁ କୋଠାହାର କରିହଲେଣି କଲେଣି ଯଦି ସିଏ କିଛି କିଛି ଜାଗା ଛାଡିଛନ୍ତି। କାହିଁକି ନା ଦୁର୍ଗା ଠାକୁର ଯୋଉ ଦୋକାନ ବଜାର ସବୁ ପଢେ ଛୋଟ ହୁଏ ସେଇଥିପାଇଁ ସେ ଘର ମାଲିକ ସବୁ ପଛୁ ପଛୁ ଘର କରିଛନ୍ତି। ଚାଡ ଘର ଥିଲା ବାପ ଜେଜେଙ୍କ ଅମଳର ଏବେ ତାଙ୍କ ପୁଅ ନାତି ଯୋଉ କୋଠା ଘର କଲେ ଟିକେ ଚାରି ପାଞ୍ଚ ହାତ ଲେଖା ଛାଡିଛନ୍ତି କଣ ପାଇଁ ନା ଦୁର୍ଗା ଠାକୁର ହଉଛି ଗାଁ ମଝିରେ ତ ଜାଗା ସଟ ହେଇଯାଉଛି ସେଇଥିପାଇଁ ସେମାନେ ସବୁ ସବୁ ଜାଗା ଛାଡିଛନ୍ତି ଦୋକାନ ପତ୍ର ପଡିବାକୁ ବହୁତ ସୁବିଧା ହଉଚି। ଏବେ ଉସାରିଆ ହେଇଯାଇଛି। ବହୁତ ଲୋକ ଆସନ୍ତି ନା ଜାଗା ହୁଏନି ଯାକ ହୁଏ। ଆଉ ନୂଆ ପ୍ରକାର ସବୁ ହେଇଯାଇଛି ଆମର ତ ଏଠି ମଣ୍ଡପ ଥିଲା କୋଠାରେ ଆଉ ମୁଁ ଟିକେ ଏଇଥର ଭାବିଛି ଯାଇଥିନି ଘରକୁ କହୁଥିଲେ। ଏବେ ବଢିଆ ହଉଛି ଆଗ ଅପେକ୍ଷା ଆଉ ହନି ହଉ ଦେଖିବା ଯିବା ଏଥର ଟିକେ ଦେଖିବା ନୂଆ ପ୍ରକାର କେମିତିକା ହଉଛି ଭୁବନ ର ତ ଏତେ ଦିନ ଦେଖିଲେଣି। ଗାଁ ଛାଡି ସାରନି କୋଡିଏ ପଚିଶ ବର୍ଷ ହେଲା ହଉ ଯିବା ଏଥର ଦେଖିବା ଆଉ ଅଷ୍ଟମୀ ଯୁବ ନବମୀ ପୂଜା ଦିନ ମୁଁ ଯିବି। ବେଳକୁ ତା ପଳେଇବି ଆମ ଗାଁ ବସ ଆସୁଛି ଅରୂପାନନ୍ଦ ବୋଲି ସେଇଠି ଯିବି ଆମ ଛକରେ ଓହ୍ଲେଇବି ଆମ ଛୁଆ ଆସିକି ନେଇଯିବେ। ଦେଖିବି ଦି ଚାରି ଦିନ ରହିବି ଆସିବି ଆଉ। ତାପରେ କାଳୀ ପୂଜା ଅଛି ଭଦ୍ରକର ଆମ ଧାମନଗର ର ଅଛି। ଆମ ଶାଶୁଘରକୁ ପାଖ ଆମ ବାପା ଘରକୁ ପାଖ ସେ ମଝା ମଝିରେ ବି ଦେଖିଥିନି ଆଉ ବି ଏବେ ଦେଖିନି? ସେଠି ବି ଅଛି ଭାବୁଛି ଦୁର୍ଗା ପୂଜା କାଳୀ ପୂଜା ପାର କରିକି ଆଶିବି ବୋଲି। କଣ ହଉଛି କହି ହଉନି ଦେଖିବା ସେତେବେଳ ହଉ ହଁ।
ହୁଁ। ଆମର ବି ତ ଭଲ ଯୋଉ ଦୁର୍ଗା ପୂଜା ହୁ ହ୍ୟାଲୋ ହଁ ଶୁଭୁଚି? ତ
ହଁ ଟିକେ ଜୋର କହନ୍ତୁ?
ହଁ ମୁଁ କହିଲି କି ଆମ ଘର ପାଖରେ ବି ମଧ୍ୟ ମାନେ ଭୁବନେଶ୍ଵରରେ ତ ମୁଁ ରହୁ ଆମ ଘର ପାଖରେ ଏଇଠି ବ୍ରହ୍ମେଶ୍ଵର ଅଛି ଆଉ ଏଇ ଚାରି ଛକ ପାଖ ପାଖରେ ବି ଗୋଟେ ମେଢଟେ ହୁଏ ସେଇଠି ସବୁବେଳେ ଭାତ ଡାଲମା ଖଟା କ୍ଷୀରି କରନ୍ତି। ମାନେ ସବୁବେଳେ ଯ ଅଷ୍ଟମୀ ନବମୀ ଦଶମୀ ଏଇ ତିନି ଦିନ ସିଏ ସବୁବେଳେ ମ ଯେ ଘର ସବୁବେଳେ କଣ କହିଲେ ଭାତ ଡାଲମା ଖଟା ଖିରି କରନ୍ତି। ତାପରେ ସିଏ ସେଥିରେ ମଧ୍ୟ ମାନେ ସବୁ ଲୋକଙ୍କ ପାଇଁ କରନ୍ତି ଯିଏ କରେ ସେଇଠି ତାଙ୍କର ବି ମଧ୍ୟ ବହୁତ ପଇସା ଖର୍ଚ୍ଚ ହୁଏ ତାପରେ ସବୁ ଲୋକ ବି ଆସିକି ସେଇଠି ପଇସା ମାନେ ଦକ୍ଷିଣା ଦିଅନ୍ତି ମାଙ୍କୁ ତାପରେ ଆମର ଏଇଠି ରସୁଲଗଡ ବ୍ରହ୍ମେଶ୍ଵର ତାପରେ ଏଇ ବମିଖାଲ ତାପରେ ସହିଦନଗର ସତ୍ୟନଗର ନୟାପଲ୍ଲୀ ନୟାଗଡ ସବୁ ଜାଗା ଅଛି ସେଇଠି ସବୁ ବଡ ଭଲ ଭଲ ମାନେ ଜାଗାରେ ସବୁ ପଡେ ତ ତାପରେ ଆପଣଙ୍କର ଝିଅକୁ ମଧ୍ୟ ସେଇ ଜାଗା ଗୁଡାକୁ ତାଙ୍କ ଭାଇ ସହି ମାନେ ଆପଣଙ୍କ ସାନ ଝିଅ ସିଏବି ବହୁତ ଜାଗା ବୁଲି ଛନ୍ତି ତାପରେ ଏ ଆମେମାନେ ତ ସବୁ ଯାଉ ବୁଲାବୁଲି କରିକି ଆସୁ। ରାତି ବାରଟା ଗୋଟେ ବେଳକୁ ଆଉ ଥରେ ଆମେ ପୁରା ରାତି ବାରଟାରେ ଯାଇଥିଲୁ ଭୋର ଚାରିଟା ପାନ୍ସଟା ବେଳକୁ ଆସିଥିଲୁ। ଆମ ଭଳିଆ ସବୁ ଲୋକ ଭାବୁଛନ୍ତି କି ରାତିରେ ସବୁ ଫଙ୍କା ରହୁ ଚି ସେମ୍ ତୁ ଏବେ ସବସ୍ତେ ସେଇ ଗୋଟିଏ ଚିନ୍ତା ଯଦି କରିବେ ରାତି ବେଳା ଫାଙ୍କା ରହୁଚି ତାହେଲେ ରାତି ବାରଟା ପରେ ବି ମଧ୍ୟ ବହୁତ ଭଲ ରହୁଛି ମାନେ ଆଉ ସେ ଯଦି ଜଣେ ଯେତେବେଳେ ଗଲେ ଫାଳେ ଫାଙ୍କା କର ଦେଲେ। ଏମିତି ହେଇକି ଯଦି ସମସ୍ତେ ସେଇ ଗୋଟିଏ କଥା କହିବେ ତାହେଲେ ତ ଭିଡ ହିଁ ହବ ନା ତାପରେ ବହୁତ ଜୋର ସେ ଭିଡ ହେଲା ଭିଡ ହେଲା ପରେ କିଛି କଁ ହେଲା ନା
ହୁଁ
ଓ କଁ କହିଲେ ମାନେ ଏତେ ଭିଡ ହେଇଗଲା ତାପରେ ସେଇଠି ଆଉ କିଛି